ଓ କଣ କରୁଛୁ?
ମୁଁ ଏଇଠି ବସିଥିଲି।
ଖାଇ ସାଇଲୁଣି।
ହଁ।
କଁ ଖାଇଲୁ?
ଅଖାଳ ଭାତ, ପାଗ।
ଓ ହୋ ଉଠିଲୁ କେତେବେଳେ?
ତୁ।
ମୁଁ ଖାଇଲି ବି ସେଇ ପଖାଳ ଖାଇଥିଲି।
ହୁଁ।
ବ୍ରେକ ଫାଷ୍ଟରେ ସକାଳୁ ପଖାଳ।
ହଁ ଶାନ୍ତି ପେଟ।
ଆଉ କଣ କହ ଯୋଉ ମୁଁ ବା ପଖାଳ ଖାଇଥିଲି ସେୟା କୋହୁଥୁଲି।
ଓଉହୋ।
ଆଉ ପୁରୀ ଯାଇଚୁ କେବେ ୟା ଭିତରେ?
ନା ଏତେ ଖରାରେ କିଏ ପୁରୀ ଯିବ ଶୁଖୁଆ ହବ ନା କଁ।
ପୁରୀ ଲାଷ୍ଟ ଟାଇମ ବୋଧେ ମୁଁ ତୋ ସହିତ ଯାଇଥିଲି?
ହଁ ହଁ ସେ ହଁ
ଏ ଯୋଉ ଚାରି ଦାମ ଖୋଲା ହେଇଯାଇଥିଲା ଯେତେ ଗହଳି ତିନି ଘଣ୍ଟା ଚାରି ଘନ୍ ଣ୍ଟା ଏତେ କାନ୍ଦ ଲାଗଲା କହନା ଏଠି କି ଗରମ।
ଠାକୁର ଠାକୁରଙ୍କୁ ଗୋଟେ ପୂଜା ହୋଉଥୁଲା ଖାଇବା ଦିଆହୋଉଥିଲା ତ ହେଇଥିଲା।
ହଁ ସେଥିରେ ପୁଣି ଲୋକ ଏତେ ଗହଳି ଚାରି ଧାମ ଖୋଲା ହେଇଯାଇଥିଲା ଚାରିଟା ଦ୍ୱାର ଯୋଉ ଖୋଲା ଯାଇଥିଲା ନା କଣ?
ହଁ ବୋହୁତ ଗହଳି ଥିଲା।
ହଁ ଆଉ ଯୋଉ କୋଣାର୍କ ଯାଇଛୁ କେବେ?
ହଁ ହଁ ଯାଇଛି କୋଣାର୍କ ତୋରି ସାଙ୍ଗେ ଯାଇଥିଲି ବା।
ତୁ ତାହେଲେ ମୋ ସହିତ ସବୁଆଡେ ବୁଲିଚୁ ଆଉ।
ହଁ। ଆଉ ତୁ କେବେ ଯାଜପୁର ଯାଇଚୁ ବିରଜା ମନ୍ଦିର।
ମୁଁ ଗୋଟେ ଥର ଯାଇଥିଲି କି ମୋରୋ ମନ ପଡୁନି ବିରଜା ମନ୍ଦିର ଯାଇଥିଲି କି ନାହିଁ।
ମୁଁ ଯାଇଛି ମୋ ବୋଉଙ୍କ ସାଙ୍ଗେରେ। ବୁଲିବା ପାଇଁ ସାଇ ଲୋକୋ ଯାଇଥିଲେ ତ ହେଇଥିରୁ।
ଓହୋ ଭଲ ଆଉ। ଆଉ ମୁଁ ଗୋଟେ ଥର ସ୍କୁଲ ପିକନିକ ରେ ଯାଇଥିଲି କୋରୋଣ କୋଣାର୍କ।
ଓହୋ। କୋଣାର୍କ ମନ୍ଦିର ସୁନ୍ଦର ଦେଖାଯାଏ।
ମୁଁ କୋଣାର୍କ ମନ୍ଦିର ଯାଇଥିଲି ସେଇଥିରେ ମୋରୋ ଗୋଟେ ମେମୋରି ଅଛି ଗୋଟେ ସପ୍ତମ ଶ୍ରେଣୀ ପଢୁ ଥୁଲି ଯାଇଥିଲି ହେଲା।
ହୁଁ।
ତ ମୋରୋ ଗୋଟେ ବେଷ୍ଟଫ୍ରେଣ୍ଡ୍ ଟେ ଉପାସନା ଥିଲା ସେତୋବେଳେ ତା ସହିତ ମୁଁ ଯାଇଥିଲି ତା ସହିତ ମୁଁ ଯାଇଥିଲି କୋଣାର୍କ ମନ୍ଦିର ଆମର ଗୋଟେ କଁ କହିଲୁ ସନ୍ଧ୍ୟାରାଣୀ ଗୁରୁମା ଯୋଉ ଷ୍ଟ୍ରିକ୍ଟ ଅଙ୍କି ଯୋଉଠିକି ଟ୍ୟୁସନ ଯାଉନି।
ହଁ ହଁ।
ସେଇ ମେମ୍ ସେଇ ଗୁରୁମା ମତେ କଁ କହିଲୁ ଆମେ ହୋଉଚି ସେତୋବୋଳେ ସପ୍ତମ ଶ୍ରେଣୀରେ ତ ଫୋନ୍ କଣ ମୁଁ ଜାଣିନଥିଲି ଲକଡାଉନ ପୂର୍ବର କଥା କୋହୁଚି। ମାନେ କେତେ ପୂର୍ବର କଥା କୋହୁଚି ସେତୋବୋଳେ ଫୋନୋ କଣ ତ ଆମେ ଜାଣିନଥିଲୁ। ସେତୋବୋଳେ ଗୋଟେ ବେଲି ମୋର ସେ ଭାରି ବଢିଆ ସାଙ୍ଗ ଥିଲା କିନ୍ତୁ କେବେ ତାର ମୋରୋ କେବେ ଫଟ ଉଠିଇ ନଥିଲୁ। ମାନେ ମୋରୋ ଭାରି ଇଚ୍ଛା ଥିଲା ତାସହିତ ଗୋଟେ ଫଟ ଉଠେଇବାକୁ ମୋରୋ ମନ ଅଛି କୋଣାର୍କରେ ମାନେ କେତେ ସୁନ୍ଦର କରିକିନା ଗୋଟେ ଫଟୋଗ୍ରାଫର କ୍ୟାମେର ମ୍ୟାନ୍ କୁ ପଚାଶ ଟଙ୍କା ଦେଇକି ଫଟ ଉଠେଇଲି। ହେଲା ମାନେ ଦି ଜଣ ଯାକ ସେତୋବୋଳେ ପଚାଶ ଟଙ୍କା ତ କେତେ ବଡ କଥା। ଦେଇକିନା ପୁଣି ଫଟ ଉଠେଇଥିଲି। ଫଟ ଉଠେଇଲି ମୋ ସାଙ୍ଗ ସହିତ ହେଲା। ପଇସା ବି ଦେଇ ଦେଇଚି ସିଏ କହିଥିଲା ଦଶ ମିନିଟ ପରେ ଫ ଟ ବାହାର କରିକି ଦବ ହେଲା ସେ ଯେମତି ଫଟ ଯେନ୍ତି ବାହାରେ ସେଇ ଭଳିଆ ବାହାର କରିକି ଦେଇଥାନ୍ତା। ନାଇଁ ସେଇ ସନ୍ଧ୍ୟା ରାଣୀ ଗୁରୁ ମା କଣ କହିଲେ କହିଲୁ ଭାଇ ଶୋଧିଲେ ଧରିକି କହିଲେ ଯେ ହଉଛି ଯୋଉ ତମେ ଅଲଗା କାଇହିଁ ରହିଛ ସେତବେଳେ ସବୁ ସବୁ ପିଲା ଗୋଟେ ପଟେ ଥିଲାମେ ତାର ମୋର ଫଟୋ ଉଠେଇିବା ପାଇଁ ଗୋଟେ ପଟ ହବ ପାଖକୁ ପଳେଇଥିଲୁ ସେ କ୍ୟାମେର ମ୍ୟାନ କୁ ସେ ଯେତେ ଗାଳି ଦେଲେ ଭାଇ ଫୋଟୋ ବି ଗଲା ସେ ପଇସା ବି ଗଲା ମାନେ ଆଜି ଯାଇଏ ମୋର ସେ କଥା ମନେ ପଡୁଛି। ମାନେ ଯେତେବେଳେ ଫଟୋ ପାଇଁ ଏତେ ଇଏ ଲାଗୁଥିଲା ତାଷ ତ ମର ଗୋଟେ ଫଟୋ ନାହିଁ ବୋଲି କହିକି ଭଲ
ଓ ହୋ
ତାପରେ କଣ କହିଲୁ ହଉଛି ତାପରେ କିନ୍ତୁ କେତେ ଫଟୋ ଉଠେଇଛି ଠିକ ନାଇଁ ନବମ ଦଶମ ରେ ପ୍ଲସ ଟୁ ରେ ବହୁତ ଫଟୋ ଉଠେଇଛି। ତାସ୍ତ ଆଉ କଣ ଯୋଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ଏଇ ଆମର ଏଇଠି ଗୋଠି ଘର ମିଳିବାର ହଉଛି ତ ସେଇଥିରୁ ତମ ଘରଲୋକ ସବୁ ସେଇଠିକି ପଳଉଛନ୍ତି।
ଓହୋ ଏ ଯୋଉ କହନ୍ତ ଗୋଟେ କହୁଥିଲି କାଲି ବର୍ଷା ହେଇଥିଲା ନହଁ ଥଣ୍ଡା ଲାଗିଲା ନା ସେଇ ଗରମ କୁ ଯୋଉ ଗରମ କ ସେଇ ଗରମ
ସେଇ ଗରମ କୁ ସେଇ ଗରମ ରାତିରେ ଏସି ଲଗା ହେଇସଥିଲାା ଏତେ ଅଛି ସେ ଗରମ ଲାଗିଲା ରୁମ ଭିତର ଆମର ବର୍ଷା କଣ ହେଇଥିଲା ନା କଣ ଟିକେ ଟିକେ ତ
ସେଇ ମାନେ ଖାଲି ଝିପୁରି ଝିପୁରି କଣ ପକେଇ ଦେେଲା ଟିକେ କଣ ବିଜୁଳି ଘଡଘଡି କଣ ଟିକେ ମାରିଦେଲା ସରା ଟିକେ ଜୋରରେ ଯଦି ପକେଇ ଆାରିଥିଲା ଜୋର ରେ ଟିକେ ପକେଇଥାନ୍ତା ବର୍ଷା ଟା ଟିକେ ଥଣ୍ଡା ଲାଗିଥାନ୍ତା ଏମିତି ହେଲା ବେଳକୁ ବେଶୀ ଗୁଳୁ ଗୁଳି ହେଲା ନ ହ୍ୟାଲୋ ହଁ
ହଁ
ଆଉ ଯୋଉ ମୁଁ ଏଇଠି ବସିଛି ଆମର ସମସ୍ତେ ଘରେ ସବୁ ଏସି ରୁମରେ ବସିଛନ୍ତି ମୁଁ ଏଇଠି କହିଲି ତୋ ସହିତ କଥା ହେଇନଥିଲି ବହୁତ ଦିନ ହେଲାଣି କଥା ରହିଯାଇଥିଲା ଟିକେ କଥା ହେଇଯିବି ତାପରେ ଯିବି ବିନା ଏସିିରେ ତ ରହି ହଉନି ଯିବିନା ଆଉ ଟିକେ ପରେ ସେପଟ ଘରକୁ ଆଉ
ଓହୋ ତୁ ଗାଁ ର କେବେ ଆସିବୁ ଆଁ